ଜ୍ ବନ୍ଧୁ ଆଜ୍ଞା ବନ୍ଧୁ ନମସ୍କାର।
ହଁ ଭାଇ ନମସ୍କାର।
ଆଉ ବନ୍ଧୁ କେମିତି ଅଛ?
ଭାଇ ଭଲ ସବୁ ଆଉ କଣ ଚାଲିଛି ସେମିତି ଆଉ।
ଆଉ ଭାଇ ଦେହ ପା ଭଲ।
ଏ ଦେହ ପା ଭଲ ବର୍ଷା ହଉଛି କି?
ହଁ ଭାଇ ବର୍ଷା ଟିକେ ଲାଗି ରହିଛି ଆଉ ଆଉ କହୁଥିଲ ଆଜି ଆସିବ ଆସିବ ନା।
ହଁ ଭାଇ ଆଜି ପଳେଇ ଆସିବି ବା ଲାପଟପ୍ କିଣିଦେଇଛି ଆଜି ପଳେଇ ଆସିବି।
ହେଲା ଆଉ ଲ୍ୟାପଟପ୍ କୋଉ ଲ୍ୟାପଟପ୍ ଆଣିଲ।
ଲ୍ୟାପଟପ୍ ଆସସ୍।
ହେଲା ଆଉ ଆସସ୍ ଲାପଟପ୍ ଆଉ। ବଢିଆ ଚାଲିବ ଆଉ ଆଉ ଯା
ଆଣଲି ଆଣଲି ସେଠି ଆମର ଜଣେ ବନ୍ଧୁ ଦେଖା ହେଇଗଲେ।
ଓ ବନ୍ଧୁ ମୁନା ଭାଇ କି?
ହଁ ଭାଇ ତମେ କେମିତି ଜାଣଲ।
ଏ ମୁଁ ବା ଯାଇଥିଲି ସେଦିନ ମୁନା ଆଇ ଙ୍କୁ ଦେଖା କରିଥିଲି।
ଓ ମୁନାଆଇ ସେଠି ହାଇଲାଇଟ କରିୁଥିଲେ ପୁରା ଭୁବନେଶ୍ଵର ରେ।
ହଁ ମୁନା ଆଇ ବଢିଆ ଲୋକ ଆଉ କଥାବାର୍ତ୍ତା ତାଙ୍କର ଭଲ। ଲୋକଙ୍କୁ ଭଲରେ ଦିଅନ୍ତି କମ ପଇସାରେ କରିକି।
ଆ ସେ ତାଙ୍କ ସେଠି ହାଇଲାଇଟ କରୁଚ ଟୋଟାଲ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍।
ହଁ ଆଉ ବନ୍ଧୁ ଆସିବ କେତେବେଳେ ପହଞ୍ଚିବ।
ଏ ପହଞ୍ଚିବି ସାତଟା ସାଢେ ସାତଟା ଭିତରେ ଆଉ।
ବନ୍ଧୁ ଦେହ ପା ଭଲ।
ହଁ ଭାଇ ସିଏ ପୁରା ସେଥି ଦେହ ପା କିଛି ନାଇଁ ପୁରା ଭଲ।
ଆଉ ଯୋଉ ଯାଇଥିଲ ବନ୍ଧୁ ମେଡ଼ିକାଲ ଦେଖେବା ପାଇଁ କଂ ହେଲା।
ହଁ ଡକ୍ଟର ଦେଖିଲି ଡକ୍ଟର ମେଡିସିନ ଦେଇଚନ୍ତି ଖାଇବାକୁ ଦେଚନ୍ତି ତାପରେ ରେଡି ଆଉ।
ଆଉ ବାବାନ ତ ଏଠି ହାଇଲାଇଟ କରୁଚନ୍ତି ଆଉ ସବୁଦିନ ଖେଳିବା ପାଇଁ ସିଏ ଆଗେ ଫୋନ କରିଦଉଛନ୍ତି।
ଖେଳିବା ପାଇଁ କାଲି ଭାଇ ଯଦି ଫୋନ କରିବେ କଣ କରିବା ମୁଁ ତ ଯାଇପାରିବିନି ପରୀକ୍ଷା।
ହଉ ଭାଇ ଦେଖିବା ଆଉ କାଲିକି ଆଉ ଆଉ ଆଉ ମା ଙ୍କ ଦେହ ଭଲ ଅଛି।
ହଁ ଭାଇ ଘରେ ସବୁ ଭଲ ଭାଇ ଖେଳ ମୁଁ ଗଲା ପରେ ତ ମୁଁ ଗଲି କୋଉଦିନ କାଲି। ଆଜି ଖେଳ ଟୋଟାଲ ହେଇନି ନା ହେଇଥିଲା।
ନା ଭାଇ ହେଇନି ବନ୍ଧୁ ତମେ ନଥିଲେ କିମିତି ଖେଳ ହବ? ତମେ ଆସ ବନ୍ଧୁ ଜଲଦି ଖେଳା ହବ।
ଖେଳିବା ଆଉ ଭାଇ ତ ଭାଇ ବର୍ଷାର ପରିମାଣ ବଢିଗଲା କଣ ସଡନ୍ ଏମିତି।
ହଁ ବନ୍ଧୁ ଆଉ କଣ କରିବା ଆମର ବି ଏଠି ବଢିଯାଇଛି।
ପୁରା ରାସ୍ତାରେ ପୁରା ଢାଳୁଚି ପୁରା ବର୍ଷା।
ଆଉ ବନ୍ଧୁ ଜାଣିଚ ନା ମୁଁ ଯାଇଥିଲି ଇ ଆଖଣ୍ଡଳମଣି ବୁଲିବା ପାଇଁ ଏଇ ଯାଇଥିଲି ବି ପହର ଦିନ ଆଉ।
ତୃପ୍ତିର ଜନ୍ମଦିନରେ।
ହଁ।
ସବୁ ସାଙ୍ଗ ପିଲା ମିସିକି।
ମିଶିକି ଯାଇଥିଲୁ ଆଉ ପୁରା ବଢିଆ ଲାଗି ଲା ଆଉ ଲୋକ ତ ପୁରା ଘେରିଗଲେ ତମେ ତ ଜାଣିଚ। ବ୍ରାହ୍ମଣଙ୍କର ସେଠି କାର୍ଯ୍ୟକଳାପ।
ଦେଲ କଉ ଆଡ୍ରେସ୍ ଦେଲ?
ଆମର ଏଠି ମୁଁ ଯଉ ଆମ ଘର
ଘରଟେ କଉଟା?
ଆଉ ଆମର ସେ ଯଉ ନନା ଅଛନ୍ତି ସୂର୍ଯ୍ୟକାନ୍ତ ରଥ ଶର୍ମା ତାଙ୍କ ନା।
ହୁଁ -ହୁଁ -ହୁଁ ଆମର ତ ନବନି ଆଉ ଆମର ତ ନବାର ନାହିଁ ଆଉ। ଆଉ କଣ ଆଉ ଦର୍ଶନ ଭିଡ ଥିଲା ନା ଫାଙ୍କା? ଫାଙ୍କା ଥିଲା ନା ଭିଡ?
ଫାଙ୍କା ଥିଲା ଖରାଦିନ ନା କିଏ ଆସିବ ମନ୍ଦିର ଏ ଖରା ବେଳେ। ଆମେ ଗଲୁ ଶାନ୍ତି ଶୃଙ୍ଖଳାରେ ଗଲୁ ଠାକୁରଙ୍କୁ ଦର୍ଶନ କଲୁ ପଣା ପାଇଁ ଦେଇଥିଲୁ ପଇସା। ଜା ପଣା କଲେ ପିଇଲୁ ଆଉ ଏ ଭଳିଆ ସବୁ ଭଲ ଆଉ -ଆଉ ସେଠୁ ଭୋଗ ଫୋଗ ଖଜା ନେଇକି ଆସିଲୁ।
ଆଚା।
ଏଇ ସବୁ ଆଉ ପଣା ତ ବହୁତ୍ ଏକମାତ୍ର ଭଲ ସେଠି ଆଉ ନା। ଗିଲାସେ ଗିଲାସେ ପିଇ ଦେଲେ ପୁରା ଗଲା।
ଘର୍ଷଣ ଭୋଗ କୁହନ୍ତିି ବା ସେଇଟାକୁ।
ହଁ ଘର୍ଷଣ।
ଯାହଉ ଭାଇ।
ମଜା ସେ ଯଉ ପିଇବାର ଆଉ କଉଠି ନାହିଁ।
ଆଉ ଭାଇ ଆକାଶ ଭାଇ ଦେଖାଉଛନ୍ତି ନା ଦେଖାହଉ ନାହାଁନ୍ତି?
ହଁ ଆକାଶ ଭାଇ ଦେଖା ହଉଚନ୍ତି। ଆକାଶ ଭାଇ ତ କହୁଚନ୍ତି ତ ପଳେଇବେ। ତମେ ବନ୍ଧୁ ଆସିଲେ ଖେଳାଯିବ ଆକାଶ ଭାଇ ରବିବାରେ ଦିନ ଯିବେ କହୁଚନ୍ତି। ତମେ ବନ୍ଧୁ ଜଲ୍ଦି ପଳେଇ ଆସ।
ଏ ଆଉ କଣ ଖେଳିବା ଆମର ତ ପରୀକ୍ଷା ଡେଟ୍ ପଳେଇ ଆଇଚି ପାଠ ପଢିବାକୁ ପଡିବ ଆଉ ଖେଳ ତ ହେଇପାରିବନି।
ଆଉ ବନ୍ଧୁ କେବେ ଯିବ ତମ ପରୀକ୍ଷା କେବେ ଅଛି ବନ୍ଧୁ?
ପରୀକ୍ଷା ଅଠରରେ ଅଛି। ମୁଁ ଟିକେ ଜଲ୍ଦି ଯିବାକୁ ଚେଷ୍ଟା କରିବି ଯାହାବି ହେଲେ।
ଓ ହୋ। ଆଉ ବନ୍ଧୁ ଦେହ ପା ସବୁ ଭଲ। ଦେଖିକି ଆଇଲ କାଲି ଚେକଅପ୍ କରି?
ଓ ହଁ ଭାଇ ସେସବୁ ଆଉ କହିବାକୁ ପଡ଼ିବନି। ସେସବୁ ହେଇଚି।
ଦେହ ପା ଉପରେ ହେଲେ ସାଙ୍ଗେ ସାଙ୍ଗେ ଦେଖେଇଦବ।
ହୁଁ -ହୁଁ- ହୁଁ ନହଲେ ପା ଅସୁବିଧା।
ଆଉ ଆଜି କଣ ଖାଇଥିଲ ସକାଳେ? ଆଉ ଆଜି ସକାଳେ କଣ ଖାଇଥିଲ?
ଭାଇ ଟିକେ ରୁହ ପାଣି ଟା ପି ଦିଏ ହୁଁ ଭାଇ ସକାଳେ ଆଜି ରୁଟ୍ ରୁଟି, ଭଜା, ଛେନା ଖାଇଥିଲି ଆଉ।
ତ ବଢିଆ ଆଉ- ଆଉ ଘରକୁ ଯିବ ଏଇ ଖଣା ଗରମ ଭାତ ଟିକେ ଖାଇଦବ ମା କରିଥିବେ।
ନା ଏ ଦିନରେ କିଛି ଖିଆ ହେଇ ପାରିଲାନି ବା ଲାପଟପ୍ କିଣିବା ଚକର୍ ରେ। ଦିନଟା
ଆଉ କିଏ ବାପା ଥିଲେ ନା ଏକା?
ନାଇଁ ବାପା ଥିଲେ।
ଓ ହୋ ବା
ପିନାକ୍ ଭାଇ ତା ଦୌଡେଇଲେ ଭାଇ ଦେଖିଲ କଉ ଭଳିଆ ପିନାକ୍ ଭାଇଙ୍କଠୁ ଦୌଡିବାଟା ଶିଖିବ।
ଆଉ ପନାକ୍ ଭାଇଙ୍କୁ ଆମେ ଆସ ଉଚିତ୍ ସବକ୍ ଶିଖେଇବା।
ପିନା ଭାଇଙ୍କ ଫିଲଡିଙ୍ଗ୍ ଟା ସେଟ୍ କରିବା ନା କରିବାନି?
ହଁ, ଆଉ ତମ କଥା କୁହ ଆଉ ଦେଖିବାକୁ ଯାଇଥିଲ ମ ଡାକ୍ତର ଭଲ ଲାଗେ ଭଲ ହେଲା ଦେହ।
ହଁ-ହଁ, ଭାଇ ଦେହ ଭଲ ଡକ୍ଟର ଦେଖେଇଲି ସେ କଥା ହେଲେ। ଆଉ ସେ କଥା ହେଇକି ଔଷଧ ମାସେ ଦେଇଛନ୍ତି। କହିଛନ୍ତି ତାପରେ ବନ୍ଦ କରିଦେବେ ବୁଝିଲ ନା ମାସେ ତ ଦେଇଛନ୍ତି। ତାପରେ ବନ୍ଦ କରିଦେଲେ ତାପରେ ଟିକେ ଭଲ ହବ ଆଉ। ଏବେ ତ ଭାଇ ଔଷଧ ଯା ଦେଲେ ଦେଲେ, କଣ କହିଲ?
ଆଉ ବନ୍ଧୁ ଔଷଧ ଖାଅ ଆଉ ଦେହର ଯତ୍ନ ନିଅ।
ହଁ ଭାଇ ସିଏ କହିବା କଥା ନୁହେଁ ଏ ସବୁ ହବ। ସେଥିପାଇଁ ଭାଇ ତମେ ହଁ ଭାଇ ନିହାତି ନା ଆଉ, ଦେହ ଯତ୍ନ ନ ନେଲେ ଭାଇ ହଇରାଣରେ ପଡିଯିବି। ଆଉ ଭାଇ, ତମ କଥା କୁହ ଭାଇ, କଣ ପଢାପଢି କେମତି ଚାଲିଛି? କଣ ପ୍ଲାନ କୁଆଡୁ କଣ ହବ?
ଆଉ ସେଇଆ ତ ଆଉ କଣ କରିବା ପଢାପଢି ଟିକେ ଚାଲିଛି ଆଉ। ଆଉ ସବୁ ଭଲ ଟିକେ ଖେଳିବା ପାଇଁ ଆଗ ପାଇଁ ସେମିତି କିଛି ନାହିଁ। ଆଜ୍ଞା ଆମର ଇଏଟା ସରୁ ପଢା ଗ୍ରାଜୁଏସନ ଶେଷ ହଁ ହୋଇସାରୁ କ୍ଲାସ୍ ମାର୍କ ବାହାର୍ ସାରୁ ଆସୁ। ତାପରେ ଦବା ଆଉ କୋଉଥିରେ। ରେଜଲ୍ଟ ଏବେ କୁହା ହେଇନି କଲେଜ ବାଲା କହିବେ ଆଉ।
ହୁଁ-ହୁଁ-ହୁଁ, ତାପରେ ଦେଖିବ କଣ।
ତାପରେ ଦେଖିବା ଆଉ, ଆଗକୁ ତ ଆମେ ଭାବିନୁ। ଉଚିତ୍ ସମୟରେ ସବୁ ଭଗବାନ ସମସ୍ତଙ୍କର ଭଲ କରନ୍ତି, ଆମର ବି ହବ।
ଭଗବାନଙ୍କ ଭରସାରେ ଅଛ, ଏଇଆ ତ?
ହଁ, ସେଇତ ମୂଲ୍ ମୂଳ କାରଣ ଆଉ ଆମର ଇଏ ର। ଆ ଆଖଣ୍ଡଳମଣି ଉପରେ ତମେ ଜାଣିଛ ନା?
କଣ କହୁନା?
ସେଠ ତ ଆଉ ସେ ମତେ ଲାଗୁଛି ଭଗବାନ ନାହାନ୍ତି। ଏଇ ଯୋଉ ଲୋକମାନଙ୍କର ଏଇ ଯୋଉ ପଇସର ମାତ୍ରା ବଢିଲାଣି, ସେଠି। ସେଠି ମାନେ ଲୋକମାନେ ଯୋଉ ଡିମାଣ୍ଡ ମାନେ ଇଏ କରୁଛନ୍ତି ମୂଲ୍ୟ। ଆଗରୁ ବହୁତ କମ୍ ଥିଲା ତମେ ବି ଜାଣିଥିବ ଯାଇଥିବ, ଆଉ ସେ ଯୋଉ ନନା ଯୋଉ ଘେରି ଯାଉଛନ୍ତି ତମେ ଜାଣିଥିବ ଆଉ। ଟାଣିକି ଧରି ଦଉଛନ୍ତି ହାତ, ଆମ ଗାଡି ଆମ ଗାଡିକୁ ଅଟକେଇ ଦେଲେ ହଁ, ନା ସେ ଆମ ଚିହ୍ନା ନନା ଥିଲେ ବୋଲି କମ୍ ଟିକେ ନେଲେ ଆଉ, ନହେଲେ ସେ ଫାଷ୍ଟ ଧରିଦେଇଥିଲେ ଆମକୁ ଜଣେ।
ହୁଁଉଁଉ ଭାଇ ସବୁଆଡେ ତ ଏମିତି ଚାଲିଛି ବେପାର। ଇଏ ନାଆଁରେ ଆଉ।
ହଁ ସେଇ ନାଆଁରେ ସେ ନେଇଯାଉଛନ୍ତି ଆଉ, କଣ କରିବା?
ହୁ
ଆଉ ତମର ପରୀକ୍ଷା କେବେ ଠାରୁ?
ହୁଁ ପରୀକ୍ଷା ଭାଇ ଅଠରରେ ଷ୍ଟାର୍ଟ ତାପରେ ପୁଣି କୋଡ଼ିଏରେ ତାପରେ ବାଇଶ୍ ଶିରେ ଭାଇ ତାପରେ ଗୋଟେ ଚବିଶରେ ଅଛି।
ଆଉ ରଜ ପରେ ପଳେଇବ ଆଉ ନା।
ରଜ ଭିତରେ ବି ଦରକାର ପଲେ ପଳେଇ ଯାଇପାରେ। ଏଇ ମୁଭି ଟା ଆସିଚି କଣ କରିବା ଦେଖାଯିବ ଆକାଶ ଭାଇ କହୁଛନ୍ତି କାଲି ପଡିଚି।
ହୋଉ ଫିଲିମି ହଉ ଦେଖିବା ଆଉ ଫିଲିମି ଆଉ ଦେଖିବାକୁ ଯିବା ଆଉ।
ଛକିଶୁନ ପଡିଛି ଫିଲ୍ମ ଟା ତ ଭଲ। ଦେଖିଆକୁ ବି ଇଚ୍ଛା ହଉଛି କିନ୍ତୁ ପାଠ ପଢା ଯୋଉ ପ୍ରେସର ରେ।
ନା ନା ଆଗେ ପାଠ ଦେଖ ଆଗେ ପା ଠ ଦେଖ ତାପରେ ଦେଖାଯିବ। ପାଠ ନ ପଢିଲେ ପଇସା ଦେଇ ପଇସା ରୋଜଗାର ନ କଲେ କିଛି ହବନି ଏବେ। ସବୁ ପଇସାର ମୂଲ୍ୟ।
ଥିଲେ କାଲି ଯାଇ କି ଦେବି ପାଠଟା ହେଇ ସବୁବେଳେ ସାରଦବା।
ଏଟା ଆସିଯିବ ମୋବାଇଲରେ ବି ହଁ। ପଇସା ରୋଜଗାର କଲେ ଯାଇଁ ଅଏସ୍ କରିକି ବସିକି ଦେଖିବ ଭିଆଇପି ରୁମ ରେ।
ହୁଁ ଭାଇ କିନ୍ତୁ କଥା ହେଲା ଙ୍କ କହିଲ ଆମ ଏଇ ଯୋଉ ମାନ୍ସା ପୋଲ ପାଖରେ। ବର୍ତ୍ତମାନ ଭୋକଟା ଲାଗୁଛି କଣ ଖାଇଲେ ହୁଅନ୍ତାନି ଗୋଟେ ଜିନିଷ କିଛି ଅଛି ତମ ନଜରରେ କି ଯୋଉଟା ଖାଇହବ।
ହଁ ମକା ଫକା ସେଠି ପଡେ ଦେଖୁନା ଟିକେ ଖାଇଦିଅ।
ଆଉ ସେପଟେ ଯୋଉ କଂ ବରା ଦୋକାନ ନା କଣ ସେଟା?
ହଁ ସେପଟେ ବରା ଗୁପଚୁପ ଆଉ ହୋଉଚି ଏଥୁରା ଅଛି ହଁ ସେଠି ସେଠି ରୋଲ ତ ଚାଳିସି ଟଙ୍କିଆ ପୁରା ମନ ପସନ୍ଦ କରିଦବ ଆଉ। ଆତ୍ମା ମୋ ଆତ୍ମା ପୁରା ଇଏ ହେଇଯିବ।
ସେ ଭେଜ ରେ କଣ କଣ କରେ?
ସେ ଭେଜ ରେ କରନ୍ତି ମୋମୋ ରୋଲ ଆଉ ମଞ୍ଚୁରିଆନ ଏଇ ସବୁ ଆଉ। ଚାଉମିିନ ବେସିକ୍ ଆଉ।
କଣ ଗୋଟେ ଖାଇବି କି ଯାଇଙ୍କି ତାଙ୍କ ପାଖରେ?
ହାଁ ତମର ଗ୍ୟାସ ଫ୍ୟାସ୍ ହେଇଯିବ ଯଦି ଖାଇନା ସକାଳୁ ଖରାବେଳେ କିଛି।
କିନ୍ତୁ ବର୍ଷା କମୁନି ମୁଁ କେତେ ସମୟ ଆଉ ଭୋକକୁ ସମ୍ଭାଳିବି ପେଟ ପ୍ରବଳ ପୀଡା ହେଲାଣି।
ମକା ଟିକେ ଖାଇଦିଅ।
ମକା।
ମକା ସିଜା।
ତମେ ଖାଇବ?
ମକା ସିଜା ହଉ ଦେଖିଆ ମୁଁ ଯାଏ ତୁମେ ଆସ।
ହୋଉ ଭାଇ ଆଉ କଂ କହୁଥିଲ କି?
ଆଉ ବନ୍ଧୁ କଂ କହୁଚ?
ନା ଭାଇ ଆସ ଆଉ କାମ ତ ହେଇଗଲାଣି ଆସ।
ହୋଉ ବନ୍ଧୁ ରଖୁଚି ରହିଲି ଭାଇ।